ହ
ହୁଁ।
ହ୍ୟାଲୋ।
ହାଲୋ।
ତୋତେ ଶୁଭୁଛି ନା ନାହିଁ ହେ?
ଉଁ,
ଶୁଭୁଚି ନା ନାଇଁ?
ଶୁବୁଚି ବା। ଫାଷ୍ଟ ଶୁବା ହେଲାନି, ଏବା ଶୁବା ହେଲା। ଏ ବସଥିଲେ ଆଉ କଣ କରିବା?
ଓ, ଖିଆ ପିଆ କଣ?
ଖାଇଥିଲି ବା ଝିଲାପି ଖାଇଥିଲି ଆଉ ସିଙ୍ଗିଡା।
ହୁଁ, ତମ ଘରେ ସବୁ କଣ କରୁଚନ୍ତି?
ଘରେ କଣ କରିବେ, ଏଇଠି ଅଛନ୍ତି, ରୋଷେଇ ଚାଲିଚି। ଯାଇଥିଲି ମାର୍କେଟ ଆଡୁ ମୁଁ ଆସିଲି, ଯାଇଚନ୍ତି ବାବା ଏ ଦାଣ୍ଡ ଗୋଟରେ ଯାଇଚନ୍ତି, ଏ ଗାଁ ଭିତର ଆଡ଼େ।
ଏବେ କଉଠି ତୁ, ଗାଁ ରେ ଅଛୁ କି? ଯାଇଥିଲୁରେ ପରା? ପୁଣି ଆଉଥରେ ଗାଁକୁ ପଳେଇ ଆସି ଚୁ
ହୁଁ, ରଜ ଟିକି ଯାଇଥିଲି ଯୋଉ ଆସିଥିଲିରି, ଆଉଥରେ ଯାଇଚି।
ଓ ହୋ ମୁଁ ଭାବିଲି ସିଆଡେ ଅଛୁ, ଢେଙ୍କାନାଳ ରେ ବୋଲି।
ଢେଙ୍କାନାଳରେ ଥିଲି ଯେ, ଆଜି ସକାଳେ ଗଲିବା।
ହୁଁ ହୁଁ।
ହୁଁ, ଏରି ଆଡମିସନ ଅଛି ତ, ସେଇଟା ମୁ ବୁଲା ବୁଲି ନା ମ, ମୁଁ ଯାଇଥିଲି ତ, କପିଳାସ ହେଇକା ଯାଇଥିଲି ବୁଲିକି ଆସିଥିଲି। ଏବେ ଆସିଲା ବେଳକୁ ଯାଇଥିଲି, ଲିଙ୍ଗରାଜ ବୁଲିକି ଆସିଲି ହେପଟେ, ଭୁବନେଶ୍ୱର ଗୋଟେ ଆସିଲି ତ। ହାଲୋ।
ହାଲୋ।
ହାଲୋ।
ହାଲୋ, ମୁଁ କହିଲି ଭୁବନେଶ୍ୱର ପଟେ ଗଲି ତ, ଏପଟେ ଲିଙ୍ଗରାଜ ମନ୍ଦିର ବୁଲିକି ଗଲୁ ଆଉ।
ଓହୋ, ଲିଙ୍ଗରାଜ ମନ୍ଦିର ପଟେ ବୁଲିକି ପଳେଇଲ ଆଉ ନାକି?
ଆଉ ଗାଁକୁ ଯାଇଥିଲୁ ଆଉ, ସବୁ ଗାଁ ଗଲା ପରେ ଦି ତିନି ଜଣ ଖଣୀ ହେଇକି, ସବୁ ଯାଇଥିଲୁ ଟିକେ ସ୍କୁଲ ଆଡ଼େ ବୁଲାବୁଲି କରି ଆଉ।
ହୋ ହୋ ହୋ ହୋ। ମା
ସ୍କୁଲ କଥା ଟିକେ ମନେ ପଇଲା ତ?
ଓହୋ, ଆମ୍ବଝରୀ ସ୍କୁଲ ନା ନୂଆ ଗାଁ ସ୍କୁଲ?
ନୂଆ ଗଆଁ ସ୍କୁଲ ନା, ଆମ୍ବ ଧରୀ ସ୍କୁଲରେ କିଛି ନାହିଁ।
କି ତୁ ପଢିଥିଲୁ ନା ପିଲାବେେଳେ, କାଳେ
ପିଲା ବେଳେ ଯେ, ପିଲାବେେଳେ ଯୋଉ ଟିଚର ଥିଲେ, ଆଉ ଜଣେ ବି ନାହାନ୍ତି ସେଥିରୁ। ଦି ଜଣ ଥିଲେ, ଦି ଜଣଆଙ୍କ ମରିଗଲେଣି, ତିନି ଜଣ ଥିଲେ ତିନି ଜଣ ସଫା।
ଏ ଭାଇ, ମାନେ ସଫା ହେଇ ଯାଇଚନି।
ଲେଡିଜ ଦି ଜଣ ଆଉ ସାର ଜଣେ ଥିଲେ ସଫା ଆଉ, ଜଣେ ସାର ଟେ ଖାଲି ଅଛନ୍ତି। ଆଉ ଜଣେ ସା ସାର କୁ ମାମ ଅଛନ୍ତି, ମାମ ଟା ଏଇଠି ଅଛନ୍ତି, ଆଉ ସାର ଟେ ସେ ମାନେ ଟ୍ରାନ୍ସଫର ହେଇଯାଇଚନ୍ତି ଆଉ ଗୋଟେ ଠି କି।
ଓହୋ।
ଆମ କଲେଜ କ ସୁଜୁନି କି କଣ ଜାଣି? ସାର ଟା ମରିଗଲା ଆଗ
ହୁଁ।
ରି, ତା ରିତାର୍ଟ ହେଇଯାଇଥିଲା ମ, ତାପରେ ଏଇ ଯୋଉ ମ୍ୟାମ ଦି ଜଣଆଙ୍କ ମଲେ, ତାଙ୍କ ରିତାର୍ଟ ହେଇନଥିଲା, ଜଣେ ସେମିଥିଲେ, ଆଉ ଜଣେ ପଢଉଥିଲେ ସେମିତି, ମ୍ୟାଥ କୁ ଇଂଲିଶ ଫିଙ୍ଗଲିଶ ଏମିତି ପଢଉଥିଲେ।
ହୁଁ ହୁଁ।
ସୁଜୁନଟିଏ ଆଉ ଉଁ ଯୋଉମାନେ ମାନେ ଧ୍ୱଂସ କରି ଖାଉଥୁଲେ ସଫା ସବୁ।
ସୁଜିନି କାହାକୁ ନାଇଁ କି?
ନାଁ।
ଲିଙ୍ଗରାଜ ମନ୍ଦିର ଯାଇକି କୁଆଡ଼େ କୁଆଡ଼େ ବୁଲିଲ?
କଁ ଗଲୁ ଆଉ ଲିଙ୍ଗର ଚାରିପଟେ ଆଁ? ବିନ୍ଦୁସାଗରଟେ ଯାଇଥାନ୍ତୁ ଯେ ଟାଇମ୍ ହେଲାନି ପା ସେପଟେ ଆଗ ନନ୍ଦନକାନନ ଉଟୁ ଆସିଲୁ ତ।
ଏ ହେ ବିନ୍ଦୁସାଗରଟା ଯିବା କଥା ନା ଆଉ। ସତରେ ବୁିନ୍ଦୁସାଗର ଯାଇଥିଲେ ଆଖି ଲାଖି ଯଇଥାନ୍ତା ତର।
ରେ ଯାଇଥାନ୍ତୁ ବିନ୍ଦୁସାଗର ଇଚ୍ଛା ଥିଲା ଯେ ଆଉ ଯିବାକୁ ସେ ଟାଇମ୍ ହେଲା କି ଆଉ? ଇଆଡ଼େ ଆଗୁକୁ ମାନେ ଫାଷ୍ଟେ ଆମେ ନନ୍ଦନକାନନ ଏପଟେ ଓଲ୍ହେଇ ପାଇଲୁ। ନନ୍ଦନ ନନ୍ଦନକାନନ ସେଇଠି ଆଉ ବୁଲିଲୁ ଦି ଘଣ୍ଟା ପାଖାପାଖି। ତାପରେ ସେଇଠୁ ନାଇଁ। ତା ସରିନଥିବ ମାନେ ଆମେ ଅଧାରୁ ସେଭେଣ୍ଟି ଫାଇ ପରସେଣ୍ଟ ବୁଲିଚୁ ଆଉ। ଆହୁରି ମାନେ ଟ୍ୱେଣ୍ଟି ଫାଇ ପରସେଣ୍ଟ ରହିଗଲା।
ଅହ।
ହୁଁ ସେତିକ ଆହୁରି ବୁଲି ହେଲାନି। ଏଇ ଯାଇଥିଲୁ ରଣ ସାଙ୍ଗଟେଉ ସେ ଭୁବନେଶ୍ବରେ ଥିଲା ତ ମୁଁ ଏଆଡ଼ୁ ଏକେଲା ଗଲି।
ହୁଁ।
ସିଏ ବି ଗାଁକୁ ଯିବାର ଥିଲା ତାଉ କହିଲି ଯିବା ତ ବୁଲିକି ଟିକେ ଯିବା ହାରି ଆଉ।
ଇସ୍ ରିଆଡ଼ମିସତ କେବେ ତମର?
ଆମ ରିଆଡ଼ମିସନ୍ ଏବେ ହେଇଥିଲା ଯେ ମୁଁ ମାନେ ଆସିବି ଇଆଡ଼େ ବୋଲି କରଦେଇକି ଆସଥିଲି ହାରି।
ହୁଁ।
ତାପରେ ଏବେ ଆଉ ଥରେ ଫାଷ୍ଟ୍ ଇୟର୍ ପିଲାଙ୍କ ଆଡ଼ମିଶନ ଏ ଆମର ବନ୍ଦ କରିଦେଇଛନ୍ତି ସା ମୁଁ କରିଦେଇଥିଲି ରସିଦି ଫସି ସବୁ ନେଇକି ପଳିଆଇଚି କୋହୁଚନ୍ତି ଏଇ ଟନ୍ ମରା ହେଇଯିବ ଆଉଥରେ ଆସିକି କରିବ।
ନିହାର ମିଳିବ ନା?
କିଇ ଜାଣି ମୁଁ କାହାକୁ ଗୋଟେ କହିବି କରିଦବ କିଏ ଗୋ ତା ମୁଁ ଆଉ ମନ୍ଦ ଦ ଯାଇ ହବ କି ଗାଁକୁ ଏବେ ଏବେ ଆସ୍ ତି ଏଇ ଭିତରେ ଯଦି ଦେବେ ହେଲେ ଦେବେ ନ ନାଇଁ।
ତୁ ତୋର କଣ ଡିଷ୍ଟାଣ୍ଟ୍ କରଦେଇଚୁ? ଡିଷ୍ଟାନ୍ସ କର ଦେଇଚୁ କଲେଜ୍ ଟା?
ହଁ।
ମାନେ ହେଟା କେନ୍ତି କଲୁ ସାମସରେ?
ହଁ ସାମସରେ ନୁହଁ। ଡିଷ୍ଟାନ୍ସର ହେନେ କମାଇ କରିବି? କିଛି କରା କରି ନାହିଁ ଯିବୁନି ତ ଆଉ ଖାଲି ପରୀକ୍ଷା ଦେଇ
ଆମ କଲେଜ୍ ରେ ଜାଣିଛୁ କଁ କୋହୁଛନ୍ତି ଡିଷ୍ଟାନ୍ସ କରିବାକୁ ଆମେ ମାନେ ଗୋଟେ ପିଲାଟେ ସାଙ୍ଗଟେ କହଲା ଯେ ନାଁ ତମର ଫାଇନ୍ ପଡ଼ିବ। ଏରା ଆମର କଲେଜେ ଡିଷ୍ଟାନ୍ସ ନାହିଁ ଏନ୍ତି କହିଲେ। ନାଁ ତମେ ଯଦି ଡିଷ୍ଟାନ୍ସ କରିଗଲ ପୁଣି ପ୍ଲସ୍ ଥ୍ରୀ ଫାଷ୍ଟ ଇୟର୍ ରୁ କ୍ଳାସ୍ କରିବ।
ହଁ ନାହିଁ ନାଁ ଆଉ ପାଠ ପଢୁନାହାନ୍ତି ପିଲା ମୁଁ।
ହଁ ବା ସେମିତି କହିଲେ ମୁଁ ଚାହୁଁଚି ମୋର ଏଇଟା ଡିଷ୍ଟାନ୍ସ ଓଦେ ବୋଲି ଦେଖିଲା ସେ ଏମିତି କହିଲେ।
ହେ ପିଲାମାନେ ଆଡ଼ମିଶନ୍ କରିକି ଆଉ ଯାଉନାହାନ୍ତି ଜମାରୁ?
ହଁ ଖାଲି ଏକ୍ସମ୍ ଟା ଦେଇଦଉଛନ୍ତି ପୁଣି ମାଷ୍ଟର୍ ମାନେ ପୁଣି ସେଇ ସାରେ କହିଲେ ଆମକୁ ତମର ଫାଇନ୍ ପଡିବ ମାନେ ପ୍ରେଜେଣ୍ଟ ଫାଇନ ଟା।
ମାନେ ଗଲେ କି ବି କ୍ଲାସ କରୁନାହାନ୍ତି ବାହାରେ ବୁଲି ଚାଲିିକି ଯାଉଚନ୍ତି।
ହଁ।
ଯେତେବେଳେ ତ ପଥମେ ପଥମେ ଯାଇ ଖାଲି ପାର୍କ।
ହଆଁ ହାଆଁ ଏବେ ବି କଣ କ୍ଲାସ ଟା କରି ପକଉଛି ଖାଲି ତ ତାଙ୍କ ଅନରସ୍ ପେପର୍ ଟା କରୁଛି।
ଅନରସ୍ ପେପର୍ ଧରିକି ନୂଆ ମାଣ୍ଡୁ ଧରିକି ଯାଇକି ପାର୍କ ରେ ଆଉ।
ଉଁ ହୁଁ।
ହଉ ଆଉ ଆଉ ଘରେ ସବୁ କଣ ଚାଲିଛି?
ଘରେ ସବୁ ଯିଏ ଯା ମୋବାଇଲ ଧରିକି ସବୁ ବେସ୍ତ।
ମୋବାଇଲ ବ୍ୟସ୍ତ ତ ମୋବାଇଲ୍ ଯୁଗ ହେଲା ଇଣ୍ଟରନେଟ ଯୁଗ ଗଲା ସମସ୍ତ
ହଁ ଇଣ୍ଟରନେଟ ଯୁଗ ସବୁ ଗୋଟେ ଗୋଟେ ଫୋନ ଧରିକି ଵିଜି।
ସେ ଆଗରୁ ମୋବାଇ ଫୋବାଇଲି ନଥିଲା ଯେ କେତେ ଭଲ ହଉଥିଲା।
ହାଆଁ ହାଆଁ ଦଶ ଆମର ଦଶମ ବେଳକୁ ମାନେ ହେତେ ବି ମୋବାଇଲ ୟୁଜୁ ନାହିଁ।
ହୁଁ ଆମର ବି ତ ନଥିଲା ଆ ମୋର ମାନେ ଦଶମ ଅଷ୍ଟ ଏଇ, ଅଷ୍ଟମ ନା ନବମ ହେଇଥିଲା ମୋବାଇଲି ଆସିଲା ଆମର। ହେତେବେଳେକୁ ଟିକେ ଟିକେ ଦେଖାହଉଥିଲା ମୋ ନାନୀର ମୋର ପାଳି କରିଦେଇଥିଲୁ।
ହୁଁ ହୁଁ ମୋର ସପ୍ତମ କ୍ଲାସ ହେଲା ବେଳକୁ ଆମ ଘରକୁ ମାନ ଫୋନ ଆସିଲାହେରି। ତାପରେ ବାକି ମୁଁ ସିନା ହଷ୍ଟେଲକୁ ପଳେଇଲି ବୋଲି ଆଉ ଦେଖି ପାରିଲିନି।
ଆମର ବି ମାନେ ସେତେବେଳେ ଆଣା ହେଇନଥିଲା ସେତେବେଳେ ମାନେ କୋଭିଡ ଟାଇ ନଥିଲା କି? ଅନଲାଇନ କ୍ଲାସ କର ପିଲେ।
ହୁଁ।
ଉ ହୁଁ ସେଥିପାଇଁ ହିଁ ଆସିଲା।
ଆଉ
ଘରେ କଣ କହୁଛନ୍ତି ପଢାପଢି କରୁନ ଯୁ?
ହୁଁ ହୁଁ ଘରେ ଖାଲି ରାଗ ହଉଛନ୍ତି ଆଉ କିଛି ନାଇ।
କହିଲେ ନା ଲେଖେଇକି ବେକାର ହେଲା। ପଢା ପଢି କରିବାର ନାହିଁ।
ରି ଆଡିମିଶାରି ପେମେଣ୍ଟ ମୋ ହାତରୁ ମୁଁ ଦେବୀ।
ଆ ଆମର ସେମିତି କିଛି ନାହିଁ ଆଉ ମୁଁ ଆମ ଆଉ ଆମ ଘରେ ମାଗିଲେ କି?
ସ୍କୋର୍ଲାସିପି ପାଇଠା ପଇସା ଟା ତାର ଦେଇଦେବା ବୋଧେ ଏଇ ଥରେ ଆଉ।
ହୁଁ ତମର ସ୍କଲାର୍ଶିପକେତେ ଆସିଥିଲା? ବା ଆଠ ଥିଲା ହେଲା କେଜାଣି ମାନେ ମୋର ବି ଆଠେ ଏସିଏଷ୍ଟି ପିଲା ମାନଙ୍କର ଚଉଦ ହଜାର ବାର ହଜାରେ
ଏ ଭାଇ ଆହୁରି ଜଣେ ଜଣଙ୍କର ବି ଦଶ ହଜାର ହବ ଆସିଛି ଯୋଉଟା ଷ୍ଟେଟ ଟା ପକେଇସନ୍ତି।
ସୋନାଲି ହେକାର ଆସିଛି ଚଉଦ ହଜାର। ପ୍ରକାଶ ର ଆସିଛି ବାର ହଜାର କେତେ ଗୋଟେ ଏମିତି।
ମାଇଲା ମାଡ ଆଉ
ତାଙ୍କ ମାନଙ୍କ ମାନେ ଆମେ ଆମେ ଭାବୁଥିଲୁ ଷୋହଳ ହଜାର ଆସିବ ବୋଲି।
ହୁଁ ହୁଁ ତୁ କୋଉଟା ପକେଇଥିଲୁ ପୋଷ୍ଟ ମାଟ୍ରିକ ଟା?
ହଁ ପୋଷ୍ଟ ମାଟ୍ରିକି ଟା ପକେଇଥିଲି ୟୁଜି ମେରିଟି ପକେଇଥିଲେ ଵୀ ହେଇଯାଇଥାନ୍ତାମୋର। ମୁଁ କହିଲି ହଁମ ଏଇଥିରେ କହୁଚନ୍ତି ତ ଅଧିକ ଆସିବ ବୋଲି ଦେ
ଆସିଥାନ୍ତା ହେରି ତରଅଧିକି ପକେଇଥିଲେ ଭଲ ହେଇଥାନ୍ତା।
ତମେ ଦଶ ବରଟଙ୍କା ଆସଲନା?
ୟୁଜୀମେରିଟଟା ହେଇଟା ପା କେତେ ଫିପଟି ପର୍ସେଣ୍ଟ ଅବଭ ନା?
ଫିପଟି ନାଇଁ ସେମିତି ମାନେ ୟୁଜୀମେରିଟଟା ମାନେ ଲିମିଟେସନ ରହିଚି ମାନେ ଏଁ ଗୋଟେ ଡିଷ୍ଟ୍ରିକ୍ଟ ପାଇଁ ଏତିକି ଲିମିଟି କି ଓ ଷ୍ଟେଟ ବେଞ୍ଚ ଯେମିତି ମାନେ ପାଞ୍ଚ ହଜାର ପିଲାନା କେତେ ସେଇ ଭିତରେ ଲିଷ୍ଟରେ ଯଦି ଆସିବ ତାହେଲେ ହବ।
ଆଉ କୋଉ ସ୍କୁଲ ଆସିକି ପକେଇଥିଲୁ ନା ଆଉ କିଛି ନାଇଁ?
ନାଇଁ ଆଉ କିଛି ପକେଇନି ଲେବର କାଡ ନାଇଁ ଲେବର କାର୍ଡ ତୁ ପକେଇଥିଲୁ? ମୁଁ ବି ସେଇଟା ପକେଇନି ମୋର ଟି କାରେକ୍ସନ୍ ଥିଲା ତ କରେକ୍ସନ ହେଇନି ସେଇଟା କରିନି ଆଉ।
ଏବେ ଆଉ ଥରେ ମାନେ ଡେଟ୍ ଥିଲା ଜୁନ ଦଶ ଯାଏଁ ମାନେ ମୁଁ ଜାଣିଚି ପୁଣି ଜୁନ ଏଗାର ମୋର ମନେ ପଡିଲେ ଯାଇକି ଏହେ ଲେବର କାଡଟା ପକେଇବି ବୋଲି ନାଇ ଡେ ଡେଟ ଦେ ଦେଖିଲା ସେ ଏଗାର ହେଇଗଲାଣି।
ମୋର ମାନେ କଣ କହିଲ ଆକାଉଣ୍ଟ ନମ୍ବରଟା ସେଥିରେ ଯୋଉ ବାପାଙ୍କର ଜଏଣ୍ଟ ନୁହଁ କି ଆଗ ଗରୁ ମାନେ ହାତ ଲେଖା ଥିଲା ଯୋଉ ହାତର ଲେଖାଦିଏ ଯୋଉଚିଟା ମାନେ ଲାଷ୍ଟ ଫୋର ଡିଜିଟଟା ମୋର ଅଛି ମାନେ ଚାରଟା ନମ୍ବର ଲାଷ୍ଟକୁୁ
ହୁଁ।
ସେଇଟା କେବଳ ଲେଖା ହେଇଯାଇଚୁ ଅନଲାଇନ ପ୍ରିଣ୍ଟ ହେଇନି ସେଇଥିପାଇଁ ମାନେ ଶୋ କରୁନି। ଆକାଉଣ୍ଟ ନମ୍ୱର ମାନେ ସବୁତକ ସୋ କରନି ସେଇଥିପାଇଁ ପକେଇଲିନି। ହୋଉ ଆଉ ଆଉ ତୋ ବାବାଙ୍କର ଗୋଡ ବିନ୍ଧୁଥୁଲା ନା ଫୁଲି ଯାଉଥୁଲା ଭଲ ହେଲା?
ହଁ ଏବେ ଟିକେ କମିଚି ଆଉ।
ଉଁହୁଁ।
ଆୟୁର୍ବେଦିକରେ କମିଲା ନାଇଁ ମେଡିକାଲ ଯାଇନାହାନ୍ତି ଏଇଠୁ ଏଇ ଭିତରକୁ ଗୋଟେ ଗଛିପୁରା ନା କଣ ଗୋଟେ ଏମିତି ସେଇଠୁ ମାନେ ଗୁଣିଆଠୁ ଦେଖେଇଲୁତ ସେଇଠୁ ଟିକେ କମିଚି।
ଗୁଣୀଆ
ହୁଁ
ଗୁଣୀ କତିରେ ଦେଲେ ତ କି।
କେଜାଣି।
ଆଁ
ଆରେ ଯାହା ପାଖକୁ ଗଲେ ସିଏ ତା କଥା ହିଁ କହିବ ନା। ଡକ୍ତର ପାଖକୁଗଲେ ସେ ଡକ୍ତର କଥା କହିବ ଗୁଣି ପାଖକୁ ସିଏ ଗୁଣି କଥା କହିବ।
ହୋଉ ଆଉ।
ହଉ ରଖିଦୋଉଚି।
ହଁ ହୋଉ।